କଣ କରୁଚୁ ବେ?
ବୁଲୁଛି ଆଉ।
ଓହୋ କୋଉଠି ଘରେ ନା ନା କୁଆଡେ
ନା ଯାଇଚୁ ବୁଲିବାକୁ ଆଉ।
କୁଆଡୁ
ତମେ କ ତମେ କଣ କରୁଛ କି।
ମୁଁ ମୁଁ ଏ ବସିଚି।
ହଁ ହଁ। ଆଉ ସବୁ ଭଲ ତ।
ହଁ।
ହଉ ହଉ ଆଉ କଣ ଖାଇଥିଲୁ।
ହୁଁ ଭାତ ଗାଧୁଆ ଏଳେ ଭାତ ଆଉ ବୁଟ ଆଳୁ ତରକାରୀ ଶାଗ ଭଜା ବଡିରୁରା
ହଁ।
ଆଉ ତୁ।
ମୁଁ ଗାଧୁଆଳେ ଭାତ ପୋଟଳ ଆଳୁ ତରକାରୀ ଡାଲି ଏଆା ଆଉ କଣ।
ଓହୋ।
ଆଉ ଏବେ ଗୋଟେ କୁଆଡେ ବାହାରେ ଅଛୁ ବୋଧେ ପବନ ଶୁଭୁଛି।
ହଁ ହଁ।
ଆଉ।
ନା ଆଉ ସବୁ କଣ ପଢାପଢି କେମିତି ଚାଲିଛି।
ପଢା ପଢି ଚାଲିଛି ଆଉ। ଆଉ।
ନା ହଁ ହଁ।
ଆଉ ଆଉ ଯଉ ଦେହ ପା ଭଲ।
ହଁ ଦେହପା ଭଲ ତମର ସବୁ ଦେହ ପା ଭଲ।
ହଁ।
ହଉ ହଉ ଆଉ ଘରେ ସବୁ ଭଲ ଅଛନ୍ତି ନା।
ହଁ।
ହଉ ହଉ।
କଣ କହିଲୁ।
ଆଉ ମୁଁ କହିଲି ଘରେ ସମସ୍ତଙ୍କ ଦେହ ପା ଭଲ ଅଛି ନା।
ହଁ। ଆଉ ପଢାପଢି ହଉଛ ଠିକ ଟା ନା କୁଆଡ଼େ ବୁଲୁଛୁ ହାରି।
ହୁଁ ହୁଁ। ନା ପଢାପଢି ଚାଲିଚି ସକାଳେ ଟିଉସନ ଚାରିଟା ବେଳେ ଟିଉସନ।
କଣ ସବୁ ସବଜେକ୍ଟ ରେ ଟିଉସନ ନୋଉଛୁ ନା ପର୍ଟଟିକୁଲାର କୋଉ କୋଉ ସବଜେକ୍ଟ ମୁଖ୍ୟତ ନଉଚୁ।
ହଁ ମ୍ୟାଥ ସାଇନ୍ସ ପାଇଁ ଗୋଟେ ଟିଉସନ୍ ଆଉ ଏମ ଆ ସାସ୍କି ରିଟି ପାଇଁ ଗୋଟେ ଟିଉସନ ଆଉ ସବୁ ଗୋଟେ।
କୋଉଠିକି ଯାଉଛୁ।
ମ୍ୟାଥ ସାଇନ୍ସ ରେ ପ୍ରଭାତ ଘଜି ଟିଉସନ କରୁଛନ୍ତି ଆଉ।
ଆଉ ଅଲଗା ସାହିତ୍ୟ ଆଉ ସଂସ୍କୃତ।
ସେ ନରେନ୍ଦ୍ର ସାର୍।
ଆଉ ବିଜ୍ଞାନ ତ ପ୍ର ପଢୁଛନ୍ତି ଆଉ ଇଂରାଜୀ।
ଏଂରାଜଜି ପପନ ସାର୍। ହଁ।
ତୋର ଅପସନାଲ ନଥିବ କି ହିନ୍ଦୀ ସଂସ୍କୃତ।
ହଁ ମୋର ସାସ୍କ୍ରିପ୍ଟ।
ହଁ।
ହଁ।
ଏବେ ତ ସ୍କୁଲ ବୋଧେ ଛୁଟି ଥିବ?
ହଁ ଛୁଟି ଅଛି ରଜ ପରେ ଖୋଲିବ ଆଉ।
ଆଉ ମା ନାଇଁ ଘରେ?
ହଁ ଘରେ ଅଛନ୍ତି।
ବୁଲୁଛି ଇଆଡ଼େ ଆଉ।
ହଁ।
ଆଉ
ନା ଆଉ କଣ ତ ଭଲ ଆଉ।
ଆଉ ସକାଳେ କଣ ଖାଇଥିଲୁ?
ସକାଳେ ଆଉ କଣ ମୁଢି ଚୁଡା ତମେ କଣ ଖାଇଥିଲ?
ସକାଳୁ ନା ସକାଳୁ ମୁଁ ସକାଳୁ ଉଠିକି ଦାନ୍ତ ଘଷିକି ଟିକେ ପାଣି ଗିଲାସ ପିଇକି।
ହୁଁ ହଁ।
ଆ ଦ ସନୁ ଆସିକି ତାପରେ ପଖାଳ ଭାତ ଆଉ ଆମ୍ବ ଯୋଉ ଆଣିଥିଲି କାଲି ବଜାରୁ ଆମ୍ବ ଏ ଯୋଉ ବାଇଗଣ ପଳେଇ ଆମ୍ବ ଆଉ ବଡିସୁରା ଆଉ ଶାଗ ଭଜା ହେଇଥିଲା ଆଉ।
ଭଲ ଆଉ ପଖାଳ ଆଉ।
ପଖାଳ ଖାଇଚୁ?
ହଁ ପଖାଳ ଖାଇଥିଲି ଆମର ପଖାଳକୁ ଶାଗ ଭୁଜା।
ଓହୋ ଶାଗ କଣ ବାଡିରେ ନଗା ହେଛି ନା
ହଁ ହଁ ବାଡିରେ ବୁଣିଛୁ। ହଁ।
କିଏ ଜେଜେ ବୁଣିଥିଲେ ନାଁ ତୁ ବୁଣିଥିଲୁ?
ନାଇଁ ମୋ ଜେଜେେ ଆମ ଘରେ ସବୁ ବାପା ହାରିକା ମିଶିକି ବୁଣିଛନ୍ତି ଆଉ।
ଖରା ହଉଛି ପାଣି ଫାଣି ଦଉ କି ନା ଭଲ ଭାବରେ
ହଁ ଚାରିଟା ବଳିଆ ପାଣି ଦଉଛୁ ଆଉ।
ନା ଦି ଟାଇମ ପାଣି ଦବା ନା ସକାଳେ ଟିକେ ଦବ ଚାରିଟା ଆଲୁଆ ଟିକେ ଦବ ଖରା ଜୋର ରହୁଛି ନା।
ହଁ ସକାଳେ ଟିକେ ଟାଇମ୍ ହଉନି ଆମେ ଟିଉସନ ପଳଉଛୁ ସେଥିଲାଗି। ମତେ ଜେଜେ ମୁଁ ଚାରିଟା ବେଳେ ମିଶିକି ପାଣି ଦୋଉଛୁ।
ଓହୋ।
ହଁ।
ଆଉ ଜେଜେଙ୍କ ଦେହ ଭଲ ନା?
ତମର ଏଠି ଖିଆ ପିଆ ସବୁ ଭଲ ନା? ହୋଉ। ନାଁ ଓହୋ ହଁ।
କୁଆଡେ ନଈକୁଳ ଆଡେ ବୁଲୁଛୁ ବୋଧେ?
ହଁ ସେଇଥିଲାଗି ଜୋରେ ପବନ ଦଉଚି ଆଉ।
ଆଉ ତୁମ ନଈରେ ପାଣି ଅଛି ନା?
ହଁ ବାଲି ଦେଖା ହେଲାଣି ଖରାରେ ଆଉ।
ଓଁ ହ ସେପଟେ ବାଲି ସେପଟେ ବାଲି ତୁମର କେତେ ଅଛି ରେଟ?
ଆ କେତେ କଣ ଥିବ ଆଉ ମୁଁ ଆଉ ଜାଣିନି।
ଜାଣିନୁ?
ନା।
ଓହୋ। ଆଉ?
ଅହ ନା ଆଉ କଣ ସବୁ ଭଲ ଚାଲିଛି ଆଉ।
ତୋ ପୁଅ କଣ କରୁଚି?
ଆମ ପୁଅ ଏଇ ଟିଉସନ ଯାଇଚି ଏଇ ଆସିବ ଛଅଟାରେ ଆଉ।
ଅହ। ସିଏ କୋଉଠି ଗାଁରେ ଯାଉଚି ନା ଆଉ ଅଲ ଅଲଗା କୁଆଡେ ଯାଉଚି?
ହଁ ହେ ଆମ ଗାଁରେ ଏଇ ଗୋଟେ ଝିଅଟେ ଟିଉସନ କରୁଚି ସେଇଠିକି ଯାଉଚନ୍ତି।
ଓହ ଯାଇଁକି ଛାଡ଼ଦେଇ ଆଉଚୁ ଯାଇଁକି ନେଇ ଆଣଚୁ।
ହଁ ଯାଇଁକି ଛାଡୁଚୁ ଚାରିରେ ତାପରେ ଛଅଟା ବେଳେ ଯାଇଁକି ଆଣୁଚୁ।
ଅହ।
ହଁ।
ସେ ଦୋକାର ଦିହରେ ନାଗିଲାଣ ନା ମାଆସ ନାଗିଲାଣ ନା?
ହଁ ହଁ ଟିକେ ମୋଟା ହେଲାଣି ତା ଦିଦି ଆଣିଚନ୍ତି ପ୍ରୋଟିନ ପିଉଚି ଆଉ କ୍ଷୀର ସହିତ।
ଓହୋ।
ତମ ଛୁଆ ପିଲାଙ୍କ ଦେହ ସବୁ?
ହଁ ଆମରି ପୁରା ଦେହ ଭଲ।
ହଉ ହୋଉ।
ପାଣି ଟିକେ ଦିଅ ତାକୁ।
ହଁ ହଁ ଖାଉଚି ତ ଆଉ।
କମଳା ଫମଳା।
ହଁ।
ଏଇ ସୁଣା ଟିକେ ଖରା ବେଶୀ ହୋଉଚି ତରଭୁଜ କି କାକୁଡି ଫାକୁଡି?
ହଁ।
ଏବେ କଣ ବନ୍ଧ ଉପୁରୁକୁ ବୋଧେ ପଳେଇଲ ବୋଧେ ପବନ ଟିକେ କମିଗଲା?
ହଁ ହଁ ହେଇ ବନ୍ଧ ଓପରକୁ ଆସିଲୁ ପବନ କମିଗଲା ଆଉ।
ହଁ ଏ ସିଏ ସିଆଡେ ନଈ କୁଳଟାରେ ବୁଲୁଥିଲ ବୋଧେ ଆଉ ଜୋରେ ପବନ ଦୋଉଥୁଲା ଆଉ ଶୁଭୁଥିଲା।
ହଁ।
ନଈକୁଳ ମୁଁ ଏଇ ଘରେ ବସଛି।
ଓହୋ ସେଇଥିଲାଗି ଆଉ।
ହଁ। ଆଉ ନଈକୂଳ କତିକି ଏକା ଯାଇଚ ନା ଆଉ କିଏ ସବୁ ଯାଇଚନ୍ତି ସାଙ୍ଗ ହେଇକି?
ହଁ ସାଙ୍ଗରେ ଅଛନ୍ତି ସେମାନେ ସବୁ ସେଠିକି ବସଛନ୍ତି ଆଉ।
ଓହୋ କିଏ ମିଲି ଝିଲି ହରିକା ସବୁ ଯାଇଚନ୍ତି ନା?
ହଁ ହଁ।
ଆଉ ମିଲି ଏଇଖା କଣ କରୁଚି?
ମିଲି ଏବେ ପଢୁଚି ତାର ଏଗଜାମ୍ ସଇଲା ପଢୁଚି ଆଉ।
ଆଉ ଝିଲି ପା ଏଇଥର ଦେଇଥିଲା ନା କଣ ଅ ଯୋଉ ଇଏ ପ୍ଲସ୍ ଟୁ ପରୀକ୍ଷା।
ହଁ ଦେଇଥିଲେ।
ଆ ଝିଲି କେତେ ମାର୍କ ରଖିଲା?
ତାର କେତେ ସାଢ଼େ ତିନିଶହ ମାର୍କ ଅଛି ନା କଣ।
ଓହୋ ସାଇନ୍ସ ନା ଆର୍ଟସ୍?
ଆର୍ଟସ୍।
ଓହୋ ଆଉ ଏଇସୁଣି ୟା ପରେ କଣ କରିବ?
କଣ କରିବ ଆଉ ମୁଁ ଜାଣନି ଆ
ଅହଁ। ଏଇଖୁଣା ତ କଲେଜେ ଫର୍ମ ଫର୍ମ ପଡ଼ନେଇ ଫର୍ମ ପଡ଼ନେ କଣ କରିବୁ ଆଉ କୋଉଠି ପକେଇବୁ ଆଉ।
ହଁ ହଁ ହଁ।
ତୁମ ଏ ଗାଁ କଲେଜରେ ପକେଇବନା ନା ଅଲଗା ଏ ବାହାରେ କୋଉଠି ପକେଇବ?
କୋଉଠି ଦେଖିକି ପକେଇବ ବୋଧେ ଅଲ୍ଗା କଲେଜ୍ରେ କୋଉଠି ପକେଇବା ଆଉ।
ଅ ହ। ଆଉ ତୋର ପାଠପଢ଼ା ଠିକ୍ ଠାକ୍ ପୁରା ସବୁ ପଢୁଛୁ ନା ମାର୍କ ଭଲ ରଖିବୁ ତ।
ହଁ।
ଆଉ। ସେ ଯୋଉ ନଈ କୂଳ ପାଖରେ ସେ ଯୋଉ ଦୋକାନ ଟା ଥିଲା ଅଛି ନା ମଧୁଭାଇର।
ହଁ ହଁ ହଁ ହଁ ଅଛି।
ହଁ ଆଉ ମଧୁ ଭାଇ ତ ସବୁବେଳେ ସେଠି ଗଲା ମାନେ ସେଠି ଚିହ୍ନା ପୁରା ଆଉ।
ହଁ।
ଆଉ ମଧୁଆ ଭାଇ କହିବୁ ମୋ କଥା।
ହଁ ସେମାନେ ପ ଚାରୁଥିଲେ କହିଲେ କଣ କରୁଛି ସେ।
ହଁ ମୁଁ ଏ ତ ଯାଇନି ଆଉ ସିଆଡ଼େ ଦେଖିଆ ଏଇଥର ଯଦି ଯାଏ ସେଆ ଡ଼େ ବୁ ଆଉ ବାପିନ ହରିକା।
ହଁ ବାପିନା ହରିକା ସବୁଆଁ କ୍ରିକେଟ୍ ଖେଳୁଚନ୍ତି ଆଉ କଣ।
ହଁ ସିଏ ତ ସେଇଆ ଖାଲି କର୍ଚି ଆଉ ଖାଲି କ୍ରିକେଟ୍ ଖେଳ୍ଚି କୁଆଡ଼େ କଣ ଯାଉଚି ଟୁର୍ଣ୍ଣାମେଣ୍ଟ୍ ଫୁଣ୍ଣାମେଣ୍ଟ୍ ଖେଳିବାକୁ ଯାଉଚି।
ହଁ ଆଉ କାମ କଣ।
ଅ ହଉ ଆଉ କଣ କହୁଛୁ।
ନା ଆଉ କଣ କହିବି ଯାଉଚି ଛଅଟା ବାଜିଲେ ପୁଅକୁ ଯାଉଛି ଟିଉସନ୍ରୁ ଆଣିବି ଆଉ।
ଅହ ହଉ ରଖ୍ଛି।
ହଁ।